ହାଲୋ।
ହଁ।
କଣ ବ୍ୟସ୍ତ ଅଛୁ କି?
ନା ନାଇଁ କୁହନ୍ତୁ।
ଆଉ କୁଆଡେ ବୁଲିବାକୁ ଯାଇଚନ୍ତି ରଜରେ କୁଆଡେ ଯାଇଥିଲେ?
ରଜରେ କୁଆଡେ ଯିବ ଘରକୁ ଯାଇଥିଲୁ ବାପା ଘରକୁ।
ଓହୋ ବାପ ଘରେ ବୁଲା ବୁଲି କଲେ। କଣ ପିଠା ପିଠା ଖାଇଲେ ସବୁ
ହଁ ହେମିତି ପିଠା ଖାଇଲୁ ଆଉ।
ଆଉ କୁଆଡେ ବ-ବାହାରକୁ କୁଆଡେ ଯାଇଚନ୍ତି ନା ଓଡିଶା ଭିତରେ କପିଳାସ ଆମର
ବାହାରକୁ ଯାଇନୁ ଉଁ କପିଳାସ ଯାଇଥିଲୁ ହୋଉଚି ଆ ଫେବୃଆରୀ ମାସରେ ଝିଅର ଜନ୍ମଦିନ ଥିଲା। ଯାଇଥିଲୁ। ତାପରେ ପୁରି ଯାଇଥିଲୁ ହୋଉଚି ଆର ବ ର୍ଷ ମାନେ ଏଇଠିକି ବର୍ଷେ ହେଇଯିବ ଅଗଷ୍ଟ ମାସ ବେଳକୁ ଯାଇଥିଲୁ।
ଓହୋ।
ହୁଁ ହବ।
କପିଳାସ ଯୋଉ ଯାଇଥିଲେ ଯୋଉ ଏବେ ତ ଆଉ କେହି ସିଡରେ ବି ଚଢିକି ଯାଉନାହାନ୍ତି।
ବାର ବାଙ୍କରେ ଯାଇଚୁ ଆଉ।
ହଁ ବାର ବାଙ୍କରେ ସମସ୍ତେ ଯାଉଚନ୍ତି। ଆମେ ତ ଛୋଟ ଛୋଟ ଥିଲୁ ଆମେ ସବୁ ସିଡିିରେ ଚଢିକି ଯାଉ।
ହୁଁ ମୁଁ କପିଳାସ ଗଲିଣି ତିନି ଚାରି ଥର କିନ୍ତୁ ଅଂ
ଥରଟେ ଯାଇଚି ନାଇଁ ଆମେ ଆମେ ଛୋଟ ହଁ ଥରେ ଯାଇଥିଲୁ ଥରେ ଯାଇଥିଲୁ ଚଢିକି ଗଲୁ କିନ୍ତୁ ଓହ୍ଲେଇଲୁ ମାନେ ଗାଡିରେ ଆସିଲୁଭାରି ଆଉ ଏବେ ଆଉ ସାହସ ବି ପାଉନି।
ହଁପା। ଏବେ ବହୁତ ଚେଞ୍ଜ କରିଦେଲାଣି ମାନେ ଇଏ ହେଇଗଲାଣି ହଁ।
ଓହୋ ଯୋଉ ସାଇଡରେ ଯୋଉ ଡିଅର ପାର୍କ ଟେ ହେଇଚି। ବହୁତ ଭଲ ଲାଗୁଛି ବହୁତ ଜିନିଷ ବି ରହିଲାଣି ଆସିକି। ଜୟଜନ୍ତ ସେଇଟି କାରଟା ଛୁଆ ବୁଲିଆ ପାଇଁ
ଏ ଯୋଉ ପାର୍କରେ ବଇଛି ନନ୍ଦନ କାନନ୍। କପିଳାସ ଯାଇଥିଲୁ ଥରେ
ହଁ। ଭଲ ରଖୁଛନ୍ତି ବହୁତ ସାରା ମୟୂର, କିନ୍ତୁ ବହୁତ ଅଛନ୍ତି
ହୁଁ ଠେକୁଆ, ମୟୂର, କୁମ୍ଭୀର ଟୋଟାଲ୍ ତିନ୍ ତିନୋଟିଏ ଅଛନ୍
ନାଇଁ ନାଇଁ ବହୁ ଆମେ ଯୋଉ ଯାଇଥିଲୁ ତଥାପି କୋଡିଏ ପଚିଶଟା ଭଳିଆ ଆମେ ଦେଖିଥିଲୁ। ବଡ ତିନି ଚାରି ଚାରିଟା ତାର ଛୁଆ ବହୁତ ଥିଲେ।
ଆ ଏବେ ଯୋଉ ଯାଇଥିଲେ?
ହଁ ଆମେ ଏଇ ମାସେ ତଳେ ଯାଇଥିଲୁ।
ହଁ ଏବେ ତାହେଲେ ଆଣିଥିବେ, ଆମେ ଯେ ଆର ଆର ବର୍ଷ ଯୋଉ ଯାଇଥିଲୁ ଦେଖିଥିଲୁ। ତିନିଟା ନା ଚାରିଟା ଥିଲେ, ମାନେ ବଡ କୁମ୍ଭୀର ଗୋଟେ ଛୋଟ କୁମ୍ଭୀର ଦି ଟା ଥିଲେ ଆଉ ତାପରେ ଏବେ ଯୋଉ ଯାଇଥିଲୁ ଆଉ ଯାଇନୁ ସିଆଡେ। ଦେଖିଆ ପାଇଁ ବୁଲିଆ ପାଇଁ।
ଆଉ ହାତୀ କିନ୍ତୁ ଏବେ ଏବେ ଆମେ ଦେଖିଆକୁ ପାଇଲୁନି। ନହେଲେ ପେଚା ବଡ ଯୋଉ ଆମର ଧଳା ପେଚା ଆଉ ଏ ଯୋଉ ଏଇ ଘ ଇଏ ପେଚା। ଏଇରା ବହୁତ ସାରା ରଖିଛନ୍ତି ବହୁତ କଣ ଏଇ ଗୋଟେ ଦିଟା ଖଣ୍ଡେ ଏମିତି ରଖିଛନ୍ତି।
ହୁଁ। ଉପଯୁକ୍ତା ଉପଯୁକ୍ତା ଉପଯୁକ୍ତା ନାଁ କେମିତି କଣ ଗୋଟେ ଦଉଛି। ସେଇଟା ଦେଖୁଛି କଣ ହେଇଛି, ଆପଣଙ୍କୁ କଲ୍ କରିଆ ଏ ନର୍ମାଲ ବହି ପହି ପଢ଼ଲି ତାପରେ ଯାଇ ହୁଁ ମା ଖାଆନ୍ତି କେତେବେଳେ?
ଏଇ ଖାଇବୁ ଦିଟା ବାଜିଲେ ଆଉ, ଦିଟା ବାଜିଲେ। ହୁଁ ଉ ପିଠା ଆରିସା ପିଠା ସିଖିଲଣି ନା ନାଇଁ?
ନା ନା ମୁଁ ଆରିସା ପିଠା ପିଠା, ମୁଁ ଏତେ ପିଠା ଉପରେ ମୋର କିଛି ନଲେଜ୍ ନାହିଁ। ମୁଁ ଖାଲି ଚକୁଳି ପିଠା ହିଁ ଜାଣିଚି। ଚକୁଳି ଯୋଉ କାକେରା ଏଠେ ବୋଉ ଯ ମାନେ କରନ୍ ନ୍ତି ସେ ଦେଖିବାରେ
ହଁ।
ମାନେ ହଉଛି ଟିକେ ଶିଖିଲେଣି
ହୁଁ।
ସବୁ ପ୍ରକାର ପିଠା ଖାଇଛି କିନ୍ତୁ, କିନ୍ତୁ କୋଉ ପିଠାରେ ଏତେ ବନେଇନି କେବେ ଆଉ।
ମିଠା।
ଆଜ୍ଞା।
ମିଠାରେ କୋଉଟା ଭଲ ଲାଗେ?
ମିଠା ମତେ ତ ସେନ୍ତୀ ମିଠା ଉପରେ କିଛି ଭଲ ଲାଗେନି, କିନ୍ତୁ ପୁରା ଛେନାରେ ଯୋଉ ରସଗୋଲା ଟା ମୁଁ ସେଇ ଭାରି ଭଲ ଲାଗେ ବେଶୀ ମିଠା ନଥାଏ ନା ପୁରା ସ୍ମୁଥ ହାତ କୁ ଧରିବା ପାଇଁ ଭଲ ଲାଗେ ଖାଇଆ ପାଇଁ ମୁଁ ସେଇ ମି
ଆମର ପାହାଳ ପାହାଳର ରସଗୋଲଟା
ହୁଁ।
ସେଇଟା। ଏବେ ତ ସବୁ ଆଡେ ମିଳି ଯାଉଛି କିନ୍ତୁ ଫେମସ୍ ଟା ହେଲା ଢେଙ୍କାନାଳର ଜୁବୁଲ ବାସ ସରଲା ଗୋରାପ ଫୁଲ ମିଳୁନେ ବୋରା,
ଆଜ୍ଞା,
ମୁଁ ବରାଫୁଲ ଆଣିଲି ନାଇଁ।
ଁ ବରା ମତେ ଛଣାଛୁଣି ଉପରେ ମତେ ଭଲ ଲାଗେ ଆଳୁ ଚପଟା। ଆମ ହଜବେଣ୍ଡଙ୍କର ବରା ପ୍ରିୟ ପୁରା ତାଙ୍କର।
ହୁଁ,
ମତେ ଏଟା ସବୁବେଳେ ବରା ହିଁ ହୁଏ ମୋ ଶଶୁର କରନ୍ତି ଯୋଉ ବେପାର ଫେପାର ଟିକେ ଫ୍ରାନ୍ସ,
ହ
ହଁ ସବୁବେଳେ ଆମ ଘରେ ବି ବରା ଫରା ହୁଏ।
ଆଉ ମସଲା ବରା ଗୋଟେ ହଉଚି। ହୁଁ ମସଲା ବରାଟା।
ମସଲା ବରା କଣ ବୁଟ ବରା ବୁଟ ବରା କୁହନ୍ତି।
ନାଇଁ ନାଇଁ ବୁଟ ଭରା ନଉ ଯୋଉ ଆଳୁ ଚପ ମସଲା ହଉଛି
ହଁ।
ଆଉ ସ ସେଇ ମସଲା ଟା ବରା ଭିତରେ ଦିଆ ହେଇକି ବି କରାହଉଛି ସେଇଟା କହୁଛନ୍ତି, ମସଲା ପରା ସେଇଟା ଭଲେ ସେମାନେ ଆଉଛ, ପ୍ରିୟ ସେମାନେ ସେମିତି ଭରାଟା ଖାଇବେ
ହୁଁ ହୁଁ।
ଆମର ଆଳୁଚପ ହଉଛି କି ଆଳୁଚପ ପାଇଁ ମ ଉ ହଁ ସେଇଟା ସେମତି ଗୋଟେଇକି ଆଳୁଚ ବଳିଆ ଛାଣି ଦଉଛନ୍ତି, ତାପରେ ଟିକେ ଯୋଉ ଚେପା କରି ଦଉଛନ୍ତି ଚେପା କରିକି ଛାଣିଉଛନ୍ତି ମସଲା ପରେ ଆଉ ଭିତରୋ ଛି ଆଉ ଆଳୁ ଚପ ଟୁ ମତେ ସେଇ ବରା ଟା ବେଶୀ ଭଲ ଲାଗୁଛି ଟେଷ୍ଟ ଲାଗଛି ବିରିଟା ବିିଲ ରପଆ ଲୋକା
ଓ ହୋ, ସେଟା କଣ କେମିତି ମସଲା ଟା ଦିଅନ୍ତି ସେ ଯୋଉ ବିରିରେ ମଝିରେ ମସଲା ଟା ଦେଇକି
ବୁଡେଇଦବ ଆଉ, ହଁ ହଁ ହ ଏମତି ବୁଢ ଦେଇିଆନ୍ତି, ବୁଢ ଦେଇ ତେଲାରେ ପୁଟେ ଦୂଷଣ ଦେଇ କି ଚେପା କରିଦ ଏଇଟା ଗୋଲ ହେଇକି ଆଳୁ ଜବରେ ଆସିବ ନା।
ହୁଁ।
କାଲ ଚପରେ ଯେଉଟା ଗୋଲ ହବ ଏଇଟା ଟିକେ ଚେପ୍ଟା କରିକ କେମିତି ବୁଡେଇକି, ତାକୁ ତାର ଦଉଛନ୍ତି ଯେମିତି ଆମର ବରାଟା କରା ହଏ ଆଉ।
ଓ ହୋ।
ଏଇଟା ପାଣିଆ ଥାଏ ବୋଲି ଗୋଲ ଗୋଲ ସିଧା ପକା ହୁଏ। ବରା ମସଲା ଟା ଯାହାେଲେ ମାନେ ଟିକେ ଶୁଖିଲା ରହିବ ନା
ହୁଁ ହୁଁ।
ଛାଣିକି ଥରେ କରନ୍ତୁ ଦେଖିବାକୁ ଭଲ ଲାଗେ ଆପଣ ତ କରିିବିବାରନି ଯଦି ଆପଣ ବାରେ ବନାନ୍ତି ତାଙ୍କୁ କହେ ବନେଇବେ କେବେ ଭଲ ଲାଗେ ମତେ କିନ୍ତୁ ବନେଇ ଆସିଛିନି ଖାଇବାକୁ ବଲେ
ନା ମୁଁ ଜାଣିଛି କିନ୍ତୁ ଏଟା ବୋଉ ହେଗ ବାପା ହେ କରିଦିଅନ୍ତି କଣ ମତେ ଚାନ୍ସ ମିଳେନି ମୁଁ ଏଥି ପାଇଁ କରେନି କିଛି
ମତେ ମତେ ବରା ଟା ମାନେ ଖାଇବାକୁ ଭଲ ଲାଗେ କିନ୍ତୁ ବ ପାଗ ଟା ଯେମିତି ମାନେ ନହେଲେ ହୁଉନି। ଛାଣିଲେ ବି ସେ ସବୁ ମା ମାନେ ବେଦକା ଫେଦକା ହେଇକି, ଯୋଉ ଗୋଲ ଗୋଲ ହେଇ ଫୁଲେନି ସେତେ ଟେଷ୍ଟିବ ଲାଗେନ ସେଥିପାଇଁ କରିବାକୁ ଇଚ୍ଛା ହୁଏନି, କିଣିବାନି ଖାଇଦ ପଇଟା ବଥର ଚେଷ୍ଟା କରୁଛି ପରରା ଟା କରିି ପିଠା ସବୁ ପ୍ରକାର କରିଦଉଛି
ଆପଣଙ୍କ ଘରେ ଶଶ ଆପଣଙ୍କ ଶାଶୁ ଏକା ଯାଆନ୍ତି। ତ କରିଦେଇଥାନ୍ତେ ନା।
ହଁ ହୁଁ। ସେଇଟା ମୁଁ ଟିକେ କରିପାରେନି, ଭଲରେ ମୋ ବଡ ଯାହା ଭଲ କରନ୍ତି। ଆ ଶାଶୁଘ ରହୁଛନ୍ତି, ସେ ବଡ ଯା ସେ କରନ୍ତି ଭଲ ବରଟା ମୁଁ ଛାଣି ପାରିବି କିନ୍ତ, ସେ ପାଗ ଟା ଭଲ କରିପାରୁନି ଆଉ
ହଁ ହଁ।
ଛାଣିଲେ ହଉଛି ଗୋଲ ଗୋଲ ଟିକେ ନହେଲେ ବି ବରା ଟାଇପ ର ସେ ଟିକେ ଆମର ଭାରତ ମାନଚିତ୍ର ଓଡିଶା ଅନାନୁଚିତ୍ର
ହୁଁ ସମସ୍ତେ କଣ ସବୁ ଜିନିଷ ଗଟା ଆାଣିବା ମାନେ ପ୍ରଫିଟ କଣ ଜାଣିପାରନ୍ତି ସେଇଟା ଆସ୍ତେ ଆସ୍ତେ ଶିଖ ଯାଇଛି।
ହଁ
ଆ ତ ମୁଁ ତ ଏ କିଛି ବି ଜାଣିନଥିଲି ଏ ଘ ବାହାଘର ପରେରେ ସବୁ ଆସ୍ତେ ଆସ୍ତେ ମନକୁ ମନ ମର ଆପେପେ ଥରେ ଥରେ ପଲା ବେୁ ଅଭ୍ୟାସ ହେଇଲା ବୁ ତାପରେ ରାସ୍ତତା ଆସ୍ତେ ଏଟା ହେଇଗଲା
ଯାହା ବାକି ରହିବ ୟୁଟୁ
ହଁ ଆଜିକାଲି ତ ମୋବାଇଲ ହଁ ସବୁ ଆସିଲାଣି
ହୁଁ ସେଠୁ ବହୁତ ଜିନିଷ ଦଉଛି ଦେଖିବା ପାଇଁ ମାନେ ଶିଖିବା ପାଇଁ ମୁଁ ସେଇଥିରୁ ଦେଖିକି ଗୋଲାପଜାମୁନ ରସଗୋ୍ଲା ତରେ ବନେଇବାକୁ ଚେଷ୍ଟା କରୁଛି କୋଉଟା ହଉଛି କୋଉଟା ହଉନି ଟିକେ ଟିକେ ପାଗ ଉପରେ ସବୁଟ ହେଇଗଲେ ବି ବିଗିଡି ଯାଉଛି
ହୁଁ ହୁଁ
ପିଠାଟା ଭଲ ଅଉଛି ଯେତେ ସବୁ ପିଠା କରୁଛି ପ୍ରେସର କୁକର ରେ ଯୋଉ ପୋଡ ପିଠା ହଉ କି ଇଏ ହଉ ଯେତେ ସବୁ ପିଠା କରୁଛି ସବ କିନ୍ତନ୍ତୁ ବରା ଟା ହନ କି ମିଠା ଟା ହଉ ହଁ ପ୍ରେସର ପର ପିଠାଟଇ ବଢଆ ହବ ଆମର ଖାଲିଚ ବଳ ବାଟିକ
ହୁଁ
ଜନ୍ତା ପୋଡ ପିଠା ଟା କର ହୁନି ସେମିତି ଖାଲି ଚାଉଳ ବାଟି ଦେଇକି ସେଥିରେ ଗୁଡ ମୁଁ ନଡିଆ କାଟି ଦେଇେଇକି ଲୁଣ ସବୁ ଗଳେଇଦବି ଟିକେ ତେଜପତ୍ର ଦେଇଦେବେ ଟିକେ ଗୋଲମରଚୁ ଆଉ ଟେ ଗୁଜୁରା ଗଟିଏ ଗୁଣ୍ଡ କରିକି ସବୁ ଗୋଳେଇ ଦେଇକି ପତଳା ପୁରା ହବ ପତଳା କରିକି ପ୍ରେସରରେ ଦେଇଦେବେ କଣ କହିଲେ ତେଲ କି ଘିଅ ଯାହାର ଯାହାର ପସନ୍ଦ ଯଦି କିି ଏଟା ଢାଳିଯାଏ ଆବ ସେଠି ମାନେ ଇଏ କରିକି ସିଟି ଟା ଖୋଲିଦେବେ ଆଉ ସିଟି ଟା ଖୋଲିଦକି ସିମା ଅଞ୍ଚଳରେ ବସେଇଦବେ ପ୍ରାୟ ପାଞ୍ଚ ଦଶ ମିନିଟ ଆଉ ତାପରେ ଛୁରୀ ଟା ମାରିକି ଦେଖିବେ ସେଝିଲ ଲାଗ ଲାଗିବନି ଛୁରୀରେ ଯଦି ସିଝି ନଥିବ ଛୁରୀରେ ଲାଗିବ ହୁଁ ଲାଗେିବ ହୁଁ ସପପ ହଉ ଯାଦୁ ସ ନ
ହଁ